ହାଲୋ।
ହୁଁ ହୁଁ। ହେଲୋ
ହ୍ୟାଲୋ।
ହଁ ବା।
ହ୍ୟାଲୋ।
ହଁ ହ୍ୟାଲୋ।
ହୁଁ ହୁଁ କଣ କରୁଛୁ?
ବସିଛି।
ଆଛା ଖାଇଲ କଣ?
ନା ଆଜି ଯଉ ଶିବବିିବାହ ଥିଲା ନା ଆ ଯଉ ଡେ ସେ ଯାଇଥିଲେ ମନ୍ଦିର ଅରୁଆଭାତ ହଁ।
ଆଚ୍ଛା ଆଚ୍ଛା।
ହୁଁ ମନ୍ଦିରରୁ ଆସିଥିଲା ଅରୁଆ ଭାତ, ଡାଲମ୍ ଭାତ, ଡାଲମା, ଖଟା, ଖିରି ଆସିଥିଲା।
ଅ ହ ହେଲା ଆଉ ଆଜି ଶିବ ବିବାହ ଅଛି। ଥିଲା ମୁଁ ଜାଣିନି ମୁଁ ଖାଲି ପିଠା ଖାଇଲି।
ପାପୀ ମଣିଷ ଶିବ ବିବାହ ସୁଦ୍ଧା ଜାଣିନ ଆଉ କଣ କହିବି।
ଉଁ ହୁଁ ଓଁ ନମଃ ଶିବାୟ ପିଆଜ ରସୁଣ ଖାଇଦେଇଛି ଆଜି।
ହୁଁ ଭେରି ଗୁଡ଼୍।
ହେତ୍ ତେରିକା ଛାଡ।
ଆଉ ଶିବ ବିିବାହ ତମେ କର ନା କରନି?
କରେନି ମାନେ କରେ କଣ ମାନିବା କଥା ଗୋଟେ ଆଉ।
ହୁଁ ହୁ ଆଚ୍ଛା ବଉର ତ ଶିବ ବାଉଳେ ତ ଗଲେ କାଇଁ ଡାକିଲେନି ତ?
କଣ୍ ଟା?
ଶିବ ବରଯାତ୍ରୀ ଗଲେ କାଇଁ ଡାକିଲେନି ତ?
ହଁ ହୋ ଠିକ କଥା ବୁଝିବଥିଲେନି।
କଣ?
ଭୋଜି ବି ଦେଲେନି।
ହଁ ଠକିଦେଲେ ସେ ରିସେପ୍ ସନ୍ ଟା
ତାଙ୍କ ସହିତ କଥା ହବାକୁ ପଡିବ ଆଉ।
ହଁ ନମ୍ବର ରଖିଚ ଯଦି କଲ କରୁନ।
ହଁ ଅଛି।
ହଁ ହଁ ହଁ।
ୱନ୍ ଟୁ ଥ୍ରୀ ଫୋର୍ ଫାଇଭ ସିକ୍ସ ସିକ ସି ସି ସି ସି ସିକ୍ସ।
ହଁ ହଁ ହଁ ଆଚ୍ଛା ଆଚ୍ଛା।
କୋଉ ବାର। ଆମ କଥା ଯି କଲ୍ କରିକି ଆ କିଏ ଉଠେଇଲା ତାହେଲେ ଦେଖିବା ଆଉ।
ଫାଷ୍ଟ ନା ନା ଉଠେଇବେ ଉଠେଇବେ ନିହାତି ଉଠେଇବେ।
ହଁ ଆଣ୍ଟି।
ହଁ ମୁଁ କଥା ଦେଇଛିି ମାନେ ଉଠେଇବି।
ହଁ ହଉ ଆଣ୍ଟି।
ଆଣ୍ଟି ଶୋଇଲେଣି।
ହୁଁ ତମ କାର୍ଯ୍ୟକ୍ରମ ସବୁ ସରିଗଲାନି।
ହଁ ସବୁ ସଇଲାଣି।
ହଁଁ ତାମୁକୁ ଯେତେ କହିଲେ ତମେ ସୁଧୁରିବନି ନା।
ହେରା କି କଥା ସବୁ କାର୍ଯ୍ୟକ୍ରମ ମାନେ ଖେଳିବି।
ହଁ ହଁ କିଏ ମନାକଲା କିଏ ସେ ମୁଦି। କରୁଚି କିନ୍ତୁ ତମେ ଯୋଉ ମୁଁ ଯୋଉ କାର୍ଯ୍ୟକ୍ରମ କଥା ପଚାରୁଛି ସେଇରା ତମେ ଠିକ୍ ଜାଣିଚ।
ହୁଁ ହଁ ଯେ ଜାଣିଛି ସେ କିନ୍ତୁ ନା ନା ସେଟା ନୁହଁ।
ହଁ ତମେ ମନା କଲେ କଣ ହବ।
ଆଉ କଣ ନା? ଆଉ ଆଉ କେବେ କଣ କଲେଜେ ଯିବୁ ଭିଜିଟ୍ ପାଇଁ ଯିବୁନି?
ସେଇଥିପାଇଁ ତମେ ଯିବ ନେଇକି ଯିବ ମୁଁ ଯାଇପାରିବିନି ମୋର ପଇସା ନାଇଁ।
ହୁଁ କଲେଜେ ବସ୍ ଏବେ ବାର ହଜାର ଟଙ୍କା ଦବୁ।
ମୁଁ ଦେବିନି ପଇସା ଫଇସା। ମୋ କତିର ପଇସା ନାଇଁ ପଇସା ଲାଗେଇ ଦବ ସବୁ। ନ ନେଲେନାହିଁ ଆମ ଲିଟିରେ ସ୍କୁୁଟି ଆଛି ମୁଁ ପଳେଇମି ନେଇକି।
ହୁଁ ଆଉ କଣ ନା ଓଲଟେଇକି କରିବୁ। କିଛି ଚଲେଇ ପାରିବେନେହଁ ମୁଁ ମାନେ ନେଇକି ଆସିବେନି ସ୍କୁଟିହୋଉ।
ଏଥିରେ ଚଲେଇକି ଆସିପାରିବେ।
ହୁଁ ଚଲିକି ଆସଚି ଚଲେ ଆସ ଦେ
ହଁ ଚଲେଇ ଆସେ ପୁରା ସ୍କୁଟି ଚଲେଇ ଆସେ।
ଆଚ୍ଛା ଆଚ୍ଛା କେତେଜଣଙ୍କୁ ଉଡେଇ ସାରିଲୁଣି?
କଣ ଏବି। କିମିତି କିଛି କରେନେହିଁ ବେ ସତରେ ଚଲେଇ ଆସେ ମତେ। ଯେତେଵେଳେ ନୂଆ ନୂଆ ମୁଁ ଶିଖୁଥିଲି ଲିଟିଲି ସ୍କୁଟିରେ ଶିଖୁଥିଲି ହେଲା। ଆମର ତ ଇଲେକ୍ଟ୍ରିକ୍ ସ୍କୁଟି ନାହିଁ ରୁଦ୍ରମାମୁଁ ଘର ଥିଲା ତାଙ୍କର ସେ ସ୍କୁଟ୍ ତ ବହୁତ୍ ହାଲକା ବହୁତ୍ ହାଲକା ତୁ କହିବୁୁପେତେ ସେ ତାକୁ ଯଦି ତୁ ଉଠେଇବୁ କହିବୁ ଏଇଟା ଫୁଲ ଟା ହେଲା।
ହଁ ସ୍କୁଟି ଟା ଓଲା ଟା ଥିବ ବୋଧେ।
ନା ଓଲା ନାଇଁ ଓଲା ନାଇଁ ଅଲଗ ଟା ହେଲା ସେ ସ୍କୁ ବହୁତ ହାଲକା। ମୁଶେଇଆକୁ ଚଲାଏ ମତେ ହାଲକା ଲାଗେ ଉଠେଇବାକୁ ଚଲେଇବାକୁ ହାଲକା ଲାଗେ ମୁଶେଇଆକୁ ଚଲାଏ।
ହୁଁ ହୁଁ।
ରୁଦ୍ରା କହିଲା ଝିଅ ମତେ କହିଲା ଆଉ ଠିକ୍ ଅଛି ତୁ ଚଲା ଶିଖିଗଲାଣୁ ତ ମ ତ ବସେଇକି ଚଲେଇଲ ଦେଖିବା ବସେଇକି ଚଲେଇ ପାରୁଚିନା ନାଇଁ ପଛା ଆଡେ ବସିଲା। ରୋଡ ଛକ ଯାଇ ନେଇକି ଗଲି ଗେଟ ଯୋଉ ବ୍ରମସ୍। ପୁରା ଗେଟ ହିସାବର ଛକ ଯାଏ ଛକ ଯାଏ ନେଇକି ଗଲି ସେ ଛକ ଯାଏ। ପହଁଞ୍ଚିବା ଭିତରେ ବୋଧେ ପାଞ୍ଚଥର ଖଣ୍ଡେ ଚିଲେଇ ସାଇଥିବ ସାଇଟ୍ ଦିଅ ସାଇଟ୍ ଦିଅ ନୂଆ ଡ୍ରାଇଭର।
କଣ କରିବି ଭାଇ ସେତ ମା ମାର୍କେଟିଙ୍ଗ୍ ପଟେ।
ନା ହଁ।
ହୁଁ।
ସାଇଟି ଦିଅ ସାଇଟି ଦିଅ ମତେ ଦେଖା ହର୍ନ ମାରୁନୁ ମୁ କଣ ରଡ଼ି ଛାଡିବି ଏଇନା ତମସାଙ୍ଗରେ ନା କଣ।
ହେ ହେ ହେ ଆଉ ବ୍ରେକ୍ କୋଉଥିରେ ମାରୁଥିଲ ଗୋଡ଼ରେ?
ଆଁ ବ୍ରେକ୍ ତାହାଲେ କଣ ପାଇଁ ହେଇଛି କହୁନ ମୁଁ ଆଜି ଯାଏ ସ୍କୁଟି ଚଲେଚି ଗୋଡ ମାରିନି ହେଲା ଏମିତି କଣ କହୁଚୁ।
ହଁ ତୁ ଗୋଡ ମାରୁ ନଥିବୁ ଗାଡି ରଖିସରିଲା ପରେ ହାତରେ ଠିଆହେଇପଡ଼ିଥିବୁ ନାଁ।
ଗାଡ଼ି ଚଲେଇବା ଗୋଡ଼
। ଆମକୁ କଣ ଭାବୁଚ କଣ ମତେ ଚଲେଇ ଆସିନି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
ଚଲେଇ ଆସିନି ବୋଧେ ତମେ ତମ ସ୍କୁଟି ଟା ଦୋଉନ ତମେ ତମ ସ୍କୁଟି ଦିଅ
ନା ନା ଥାଉ ଥାଉ ଥାଉ ମୋ ଉପରେ ବସିଯା ପଛେ ସ୍କୁଟି ଉପରେ ନାଇ ବସ ସ୍କୁଟରେ କିଛି ହବନି ମୋତେ ଘରୁ ବାହାର କରିଦେବେ।
ତମ ପାଇଁ ଘରେ ସ୍କୁଟିରେ ହେଲା ମନେ ଭାବିଲା ପରେ ନା ଗୋଟେ ତମକୁ କଣ୍ଡିସନ ଦୋଉଚି ଭାବିବା ପାଇଁ ହେଲା ମନେ କ ତମେ ଏମିତି ନେଇକି ଯାଉଛ ଦିଦିଙ୍କ ସ୍କୁଟି ନେଇକି ଯାଉଛ ହେଲା ମାନେ କଣ ଗୋଟେ ଏମି ହେଲେ ମାନେ ସ୍କୁଟିକୁ ମାନେ ତମେ ସ୍କୁଟି ଥୋଇ କୁଆଡେ ଯାଇଚ ହେଲା ତମେ କଣ କାମ କୋଉ ଦୋକାନ କୁ ଗୋଟେ ଯାଇଚ ସ୍କୁଟିକୁ ବହୁତ ଦୂରରେ ଥୋଇଚି ସେ ଭିତରେ ଜାଗା ନଥିବ ଥୋଇବା ପାଇଁ ଓ ହଠାଥ ଗୋଟେ ଜେସିବି ଟେ ଆସିବ ତାକୁ ସ୍କୁଟିରେ ମାଡ଼ ହେଇଯିବ ସେ ଶୋ ଫୁଟି ଭାଙ୍ଗିଯିବ ତାପରେ ତାପରେ ଘରକୁ ଯାଇ କଣ କହିବ?
ନାଇଁ ଆଗେ ଜେସିିବି ବାଲାକୁ ବାଡେଇକି ମୁଁ ସ୍କୁଟି ପଇସା ଉଠେଇଦେବି ସେ
ହଁ ତାପରେ
ତାପରେ ଘରେ କହିବି ଯାହା ହେଇଚି ଆଉ। ସ୍କୁଟି ପଇସା ମୁଁ ନେଇ ଆସିବି ଏମିତି ନାଇଁ ଯେ
ଆଉ ହଁ ଆଉ ମୁଁ ମଝିରେ ଗୋଟେ ଲାଇନ୍ ଛାଡ଼ିଗଲି ସେଇଟା ଗଭରମେଣ୍ଟ ପରା ଥିବ ଗଭରମେଣ୍ଟ ଜାଗାରେ ପ୍ୟାକିଂ କରିଦେଇଥିବ ଆଉ ପଇସା ଫଇସା ମିଳିବନି ତାପରେ? ହଁ।
ଆଚ୍ଛା ଆଚ୍ଛା ମାନେ ନୋ ପାର୍କିଂ ଜୋନ୍ ପାର୍କିଂ କରିଦେଇଥିବେ। ଆଉ ତାହେଲେ ଆଉ ତାହେଲେ କିଛି ନାହିଁ ଜେସିବି ତଳେ ମୁଁ ଶୋଇଥିବି ଆଉ।
ହଁ।
କୋଉ ଉପରେ ଜେସିବି ଯିବ।
ସେଇଆ ବି କି କଥା। କିଛି ତ ଗୋଟେ ଘରେ କହିବେ ଏମିତି ଏତେ ଡରୁଛ ତମ ଦିଦିଙ୍କୁ ତମେ ଛି ସୁବୁ। ଛି। ଛି ତମେ ନାକ କାଟିଦେଲ ତମେ ମୋ ନାକ କାଟିଦେଲ।
କଣ ସୂପନେଖା।
ତମେ ମତେ ଡରୁଚ ନାଁ ନାଇଁ କହିଲ ତମେ ତମ ଦିଦି ଡରୁଚ ମାମୁଁଙ୍କୁଡରୁଛ ମତେ ଡରୁଚ ନା ନାଇଁ କହିଲ।
ହଁ।
କେତେ ନଉଛ?
ମୁଁ ବହୁତ ବହୁତ କୁହନି କୁହନି ସେ କଥା।
ହୁଁ ଯାହା ହୋଉ ଏଇ ଜୋତା ଟା ତାହେଲେ ମୋ ହାତରେ ଅଛି ନା।
ହଁ। ନିହାତି ନିହାତି।
ବାସ୍ ସେଇଟା ରହିବା ଦରକାର ଆଜିକାଲିିକା ପୁଅ ମାନେ ଭାବୁନାହାଁନ୍ତି ନା।
ଆଉ ତମ ଖୁଡି କଣ କରୁଛନ୍ତି?
ଖୁଡି ଶୋଇ ପଇଲେଣି।
ଆଚ୍ଛା ଆଚ୍ଛା କିଏ କିଏ ତମେ ଶୋଉଛ?
ମୁଁ। ଖୁଡୀ, ଡୁଡୁ, ଗୁନ୍ ଗୁନ୍ ତାପରେ ଏଇଆ ଆମେ ଶୋଇଲେ ଯେତେବଳୁ ଖଟ ଉପରେ ହେଲା ତଳେ ଶୋଇଛନ ଆମେ ଚାରିଜଣ ଖଟ ଉପରେ ଶୋଇଛୁ ଜାଗା ହେଇଯାଉଛି ଆରାମସ ମୁଁ ପତଳା ଟା ବୋଲି ଜାଗା ହେଇ ଯାଉଛି। ହେଲା ତାପରେ ତଳେ ଶୋଇଛନ୍ତି ଦିଶା ଆଉ
ହୁଁ ଛଅ ନା ଗୋଟେ ରର ଶଉଛ
ଆମର ହଁ ଏକ୍ସ। ହି ମାନେ ଏ ଲାଗିଛି ଏଇନେ ସତର ସତର ନା ଅଠରରେ ଲାଗିଛି ସେ ଚିକ ଚିକ ହେଇଗଲାଣି।
ଏପାଇ ଏସିରେ ଶୋଉଛ ସେଇଆ ସେଇଥିପାଇଁ ସବୁ ଗୋଟେ ରୁମ୍ ରେ ଶୋଉଚ ସେଇଟା ହେଲା କଥା ଆଉ ସେଇଆ ପା ଆମର ତିନି ଜଣ ଆବେ ହଁ ତମେ ବା ବଡ ଲୋକ ଆମର ଚାରିଟା।
ହୁଁ ହୁଁ ତମର ଚାରିଟା?
ହୁଁ ଆମର ବାହାରେ ଘର ଠାକୁର ଘରେ ଗୋଟେ ଲାଗିଛି।
ଆଛା ଆଛା ଠାକୁର ଆଚ୍ଛା ଆଚ୍ଛା ଚାରିଟା ନା? ଶୁଭ ମତେ ଟିକେ ପଠେଇଲ ଏଥିଖିଣି ଦଶ ହଜାର ଟଙ୍କା ପଠେଇଲ ଦରକାର ଅଛି।
ଉଁ ହ୍ୟାଲୋ ଉଁ ହୁଁ। ଧ ଦଶ ହଜାରେ
ଆଉ ଶୁଣା ଯାଉନି ଦଶହଜାର ଟଙ୍କା ମାଗିଲେ ଆଉ ଶୁଣା ଯାଉନି ନାଇଁକିରେ।
କେତେଟା ଶୁନ କହିଲୁ?
ଚାରିଟା ଶୂନ ଦଶ ହଜାର ଟଙ୍କାରେ ଦଶ ହଜାର ଦଶ ହଜାର ରେ ତିନିଟା ଶୁନ।
ଦଶ ହଜାରରେ ତିନିଟା ଶୂନ ତତେ କିଏ ଗୋଟା ଚାକିରୀ କରି ଦବ ତତେ ସାଲାରୀ ଦବ। ତତେ ଦଶ ହଜାର ସାଲାରୀ ଥିବ ତାକୁ କହିବୁ ମତେ ଏଇଥିରେ ତିନିଟା ଶୂନ କରିକି ହିଁ ଦବ।
ତମେ ତମେ ନା ମାନେ ଯଉ କନଫ୍ୟୁଜ କରୁନ ଅନେଇଲ ଦେଖା ହବ କୋଉଦିନ ବାଡେଇ ପକେଇବି।
କହ ଦଶ ହଜାରରେ ଦଶ ରେ କେତେଟା ଶୁନ କହ?
ଦ ଦଶରେ ତିନିଟା ଶୁନ। ହେଲା ଦଶ ହଜାରରେ ଦଶରେ ଦଶ ହଜାର ଦଶ ରେ
ହୁଁ ଦଶ ହଜାରରେ ଦଶ ରେ କେତେଟା ଶୂନ?
ଦଶ ହଜାର ଦଶରେ କେତେଟା ଶୂନ ଗୋଟେ।
ହଁ।
ହଁ ଆ କଣ?
ହେଇ ହେଇ ଭୁଲ କରୁଛି କିଛି ଜାଣିନି ପିଲା କୁଆଡ଼େ ମ୍ୟାଥ ରିଜୋନିଙ୍ଗ କରିବ।
ନାଇଁ। ନା ନା ତମେ କନଫ୍ୟୁଜ କରିବତ ତାପରେ କହିବ ଟି କିଛି ଜାଣିନି ମୁୁ ନାଇଁ ଜମା ଜମା ନା
ପ୍ରଶ୍ନ ମୁଁ ପୁରା ସଠିକ ପ୍ରଶ୍ନ ପଚାରିଛି ଉତ୍ତର ତୁ ଉ ହ ଦଶ ହଜାରରେ ଦଶରେ କେତେଟା ଶୁନ?
ଦଶ ହଜାର ଦଶ ନା ଦଶ ହଜାର ରେ ଯୋଉ ଦଶଟା ଅଛି?
ଦଶ ହଜାରରେ ଦଶରେ କେତେଟା ଶୂନ?
ନାଇଁ ଏରା ଗୁନ୍ଧରଉଚ ତମେ ହେଲା ଭଲରେ କୋଶଚୀନ ପଚାର।
ମୁଁ କୁଶ୍ଚିନ ଠିକ ପଚାରିଛି ଦଶ ହଜାରରେ ଦଶରେ କେତେଟା ଶୁନ?
ଦଶ ହଜାରରେ ଦଶରେ କେତେଟା ଶୁନ?
ହଁ।
ଦଶ ହଜାର ଦଶରେ
ପୁଣି ଦଶ ଲଗେଇଲେ ଖାଲି ଦଶ ହଜାର। ଛାଡ଼ ତୋର ଦ୍ୱାରା ହବନି ଛୋଟ ଛୁଆ ତୋ ଦ୍ୱାରା ହବନି। ପାଣି ଫାଣି ପିଚଛୁ ନା ପିଇନୁ ଛାଡ଼ ପାଣି ଫାଣି ପିଇଚୁ ନା ପିଇନୁ।
ଆନସାର କହୁନ।
ହଁ କହିବା ପାଣି ପିଇଛ
ହଁ ପାଣି ପିଇଛି।
କଣ ପାଣି ପିଇଛ? କେତେ ପାଣି?
ଗୋଟେ ଗ୍ଲାସ।
ଗୋଟେ ଗ୍ଲାସ କେତେ ମିଲିଲିଟର?
ଗୋଟେ ଗ୍ଲାସ କେତେ ମିିଲ ଗୋଟେ ଗ୍ଲାସ କେତେ ମିଳିଲିଟର? ହଁ ଗୋଟେ ଲିଟର ଗୋଟେ ଲିଟର କେତେ ଗୋଟେ ଗୋଟେ ଲିଟର କେତେ ଇଏ ହେବ?
ମୁଁ କେତେ କଣ କଲ ଗୋଟେ ମିଲି ଗୋଟେ ମିଲିଲିଟର କେତେ ଲିଟର ହବ?
ମତେ ନିଦ ଲାଗୁଥିଲା ଇଏ ମତେ ନିଦ ଛଡେଇଦେଲା ନାକୁ
ଗୋଟେ ମିଲଲିଟର କେତେ ଲିଟର ହବ?
ଶହେ।
ଗୋଟେ ମିଲିଲିଟର ଶହେ ଲିଟର।
ହଁ।
ଭାଇ ମାନେ କେମିତି ବେ ମାନେ ଏତେ ଭୟଙ୍କର ହିସାବଟା କେମିତି କଲୁ ମତେ ଏ ଟିକ ମାନେ ଗୋଟେ ମାନେ ରହସ୍ୟ ଦବୁ।
ମୋର ମୋର କ୍ଷୁଦ୍ର ମସ୍ତିଷ୍କରୁ ବାହାରିଛି ଏଇ ହିସାବ ଟା। ହଁ ତମ କ୍ଷୁଦ୍ର ମସ୍ତିଷ୍କ ନାହିଁ ନାହିଁ ତମେ ଜାଣିପାରିବନି ହେଲା।
ହଁ ହଁ
ହଁ ତମ ତମର ଓଭର ଲୋଡିଙ୍ଗ ହେଇକି ତମ ପେଟକୁ ପଳେଇ ଯାଉଛି ନା?
ହଁ ପାଇପ ଲାଗିଛି ମୋର ଡାଇରେକ୍ଟ। ହଁ ମୁଁ ଡାଇରେଟ ପାଇପ ଲାଗିଛି।
ତମେ କହୁନ ତମେ କହୁନୁ ଦଶ କଣ ଦଶ ମତ କେତେତା ଶୁନ? ଦଶ ହଜାର ନାଇ ଦଶରେ କେତେ ଶୁଣୁ କହୁନ?
ଦଶ ହଜାରରେ ଦଶରେ ତିନିଟା ଶୂନ ଦଶରେ ତିନିଟା ଶୂନ ମିଶିଲେ ଦଶ ହଜାର।
ଆ ଇଏ କି କଉଚୀନ୍ ଥିଲା?
ଆ ଏମିତି ହିଁ ପ୍ରଶ୍ନ ଥାଏ ତୁ ପ୍ରଶ୍ନ ବୁଝି ପାରିବୁନି ପ୍ରଶ୍ନ ଭୁଲ ଭାଇିବୁ ତା ଦେହରେ ମୋ ଦୋଷ ତ ନୁହଁ। ହ ହଁ ଆଉ କଣ ନା ନା